ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ କୁହ।
କଣ କରୁଛନ୍ତି?
ତମ ଭୟସଟା କଣ ଏତେବେଳେ ଶୁଭିଲା?
କେଜାଣୀ କଣ ହେଲା କେଜାଣୀ। ମୁଁ ବି ସେତେବେଳେ ହ୍ୟାଲୋ ହ୍ୟାଲୋ କହୁଛି ସୁବୁ ନଥିଲା।
ଓହୋ ହଉ କୁହ କଣ କରୁଛ?
ଏଇ ଟିକେ ଶୋଇକି ଉଠିଲି ଟିକେ ଶୋଇଥିଲି ଆଉ।
ମୁଁ ଏଇ ବସିଛି ଶୋଇକି ଉଠିଛି ଆଉ।
ଓହୋ ଉ କୁଆଡେ ବୁଲିବାକୁ ଯିବେ ନା?
ନା ଆଜି କୁଆଡେ ଯିବି ବୁଲିବାକୁ ଏବେ ମୁଁ ତୁ କୁଆଡେ ବୁଲିବାକୁ ଯାଉନି ଯାହା ଘରେ ଆଉ।
ହୁଁ ହୁଁ।
ଆଉ ତମେ କୁଆଡେ ବୁଲିବାକୁ ଯିବ ବୋଧେ।
ନା ନା କୁଆଡେ ଯିବିନି।
ଆର୍ ଡ୍ରେସ୍ ଆଣି ସାରିଲଣି।
ନାଇଁ ଆଣିନି।
ଓହୋ।
ଦେଖିବା କାଲି ପହର ଦିନ ଆଡକୁ ଯିବି ନେଇକି ଆସିବି।
ଓହୋ ହଉ ଆଉ।
ହଁ
ହ
ନା ଠିକ ଠାକ ଅଛି।
ହଁ ଦେହ ଠିକ ଠାକ୍ ଅଛି। ନା ତ ଆମ ଦେହ ଠିକ ଠାକ୍ ଅଛି।
ତାପଛରେ
ତମ ଭଏସ ଟା ପୁଣିି ଏବେ ଟିକେ ଶୁଭୁନି।
ହ୍ୟାଲୋ।
ହଁ ମାନେ ଡବଲ ଡବଲ ଶୁଭୁଛି ହଁ କୁହ।
କେଜାଣି ଏମତି କଣ ପାଇଁ ହଉଛି?
ବୋଧେ ନେଟୱାର୍କ ଇସୁଥିବ ଆଉ।
ଫାଇବଜିପ୍ଲସ ଚାଲୁଛି ତଥାପି କେଜାଣି କଣ ହଉଛି।
ଆ ମାନେ ଏବେ ଟିକେ ଶୁଭିଲା ଠିକ ଠାକ ପୁଣି ଟିକେ ମାନେ ଗୁନ୍ଦରେଏତ ହେଇଯାଉଛି।
ସେ କଣ ହେଇଥିବ ପ୍ରୋବ୍ଲେମ ଆଉ।
ହଁ। ଆଉ ତମ ଘରେ ସବୁ କଣ କରୁଛନ୍ତି କଣ ଖାଇବା ଆଜି ହେଇଥିଲା?
ଘରେ ଆଜି ଆମର ହେଇଥିଲା ଖାଇବା ଭାତ ଡାଲି ଛୁଇଁ ଆଳୁ ତରକାରୀ। ହୁଁ ଆଉ ଶାଗ ଭଜା ଆଉ ମୁଁ ଏଗୁଡା କିଛି ଖାଇନି ମୁଁ ବେନି ଦୁତି ଆସିଥିଲା ମନ୍ଦିରକୁ ଯେ ମାଙ୍କର ମଙ୍ଗଳା କରନ୍ତି ତ ସେ ବାପା ମନ୍ଦିରରୁ ନିତିିନ ଆସିଥିଲେ ମୁଁ ଯାହା ଖାଇଥିଲି ଅରୁଆ ଡାଲିି ଆଉ ମିକ୍ସଚର ଆଉ ଆଳୁ ଭର୍ତା ଆଉ ଖିରି ଖଟା ଏମିତି ସବୁ ଖାଇଥିଲି ଆଉ।
ଓହୋ କୋଉ ମନ୍ଦିରରୁ ଆସିଥିଲା ନୀତି?
କୋଉ ମୁଁ ଜାଣିନି କୁଆଡୁ କୋଉ ଗୋଟେ ମନ୍ଦିରରୁ ଆସ ବାପା ଆଣିଥିଲେ ନା ମୁଁ ଆଉ ଜାଣିନି ଠିକ୍ ସେ।
ଓହୋ ଯାହା ହଉ ତମେ ଆଜି ପ୍ରସାଦ ଖାଇଛ ଆଉ।
ହୁଁ।
ହ ଆମର ତ ଏଇ ଆମର ଏଇଠି ଜଣେ ଭାଇଙ୍କର ଗୋଟେ ଦୁର୍ଘଟଣା ହେଲା ତ। ସେଇଆ କି ଆଉ ଏତେ ରୋଷେ ରୋଷେଇ ବାସ କିଛି ହେଇନି ଖାଲି ଏମିତି ଭାତ ଡାଲି ପୋଟଳ ତରକାରୀ ପୋଟଳ କଷା। ଏତିକି ହେଇଥିଲା ଆଉ।
କାହାର କଣ ହେଲା କି?
ହେ ହେଲା ଜଣେ ଭାଇଙ୍କର ଆଉ।
ଉ ହୁଁ।
ଏ ହଁ। ଉଁ ଘରେ ସବୁ କେମିତି ଅଛନ୍ତି କଣ କରୁଚନ୍ତି ଏବେ?
ନହଲେ ସମସ୍ତେ ଭଲ ଅଛନ୍ତି ସେ ଶୋଇଥିଲେ ଖରାବେଳ ଟାଇମରେ ଉଠିକି କାମ କରୁଚନ୍ତି ଆଉ।
ଓହୋ ଆଉ ତମ ଝିଅ କଣ କରୁଚି?
ଉଁ ଝିଅ ଖେଳୁଚି ସାଇକେଲ ଚଢୁ ଚଲୋଉଚି ସେ ମୋ ନାନୀଙ୍କ ପୁଅ ଆସିଚି। ତା ସହିତ ମିଶିକି ଖେଳୁଚି ଏଠି ସାଇକେଲ ଚଲୋଉଚି ଏଇଆ ଅଉ।
ଓ ସାଇକେଲଟା ବୋଥଧେ ତମ ଭାଇଙ୍କର।
ହଁ ସେଇଟା ବୋହୁତ ପୁରୁଣା ସାଇକେଲ ଭାଇ ଫାଷ୍ଟ୍ ଚଲୋଉ ତମେ କେମତିରେ ଦେଖିଲ?
ହ ଚିହ୍ନା ଚିହ୍ନା ଲାଗିଲା ସେ ସାଇକେଲଟା ତ ମୁଁ ଦେଖିଚି ବୋହୁତ ଥର ତମ ଭାଇ ଚଲେଇଲା ବେଳେ।
ଓହୋ।
ତାପରେ ତମେ ଚଲୋଉଥିଲ କିଛିଦିନ।
ହଁ ତା ବୋହୁତ ପୁରୁଣା ସାଇକେଲଟା ମୋର। ଫାଷ୍ଟ ଭାଇ ଚଲେଇଲା, ତାପରେ ମୁଁ ଚଲେଇଲି, ତାପରେ ଆମ ଝିଅ ଏବେ ଚଲୋଉଚି।
ଯାହୋଉ ସେ ସାଇକେଲଟା କେତେ ଦିନ ଲାଷ୍ଟିଙ୍ଗ କଲା।
ହୁଁ। ମାନେ ଆଗ ଜିନିଷ ନା ବୋହୁତ ଲାଷ୍ଟିଙ୍ଗ୍ କରେ ଏବେକା ଯୋଉ ଆସ ସୁଚି ଆ ସିଏ ମାସେ ଦ ମାସେ ଫାଷ୍ଟେ ପାଞ୍ଚଛଅ ମାସ କଲେ ସରିଲା ତା ଦେହରେ ପୁଣି ଦଶ ଥର ଅଁ ସଜଡା ହବାକୁ ଯାଉଥୁବ।
ଅ ହଁ ଏବେକା ସାଇକେଲ ପୁରା ଅଧିକା ଦିନ ନୁହେଁ। ଆଉ କଣ ଡ୍ରେସ୍ ଆଣିବ ବୋଲି ଭାବିଲ?
କିଛି ଭାବିନି।
ଓହୋ ଫାଇନାଲି ତାହେଲେ କିଛି ଭାବିିନ ଏକାଥରେ ଦୋକାନରେ ଦେଖା ସାକ୍ଷାତ ଆଉ।
ହଁ ଏକାଥରେ ଦୋକାନରେ ଦେଖା ସାକ୍ଷତ ଏବେ ଆଉ କିଛି ଭାଗଭାବି ନାହିଁ।
ହଁ କିଛି ଭାବିଲେ ବି କିଛି ଫାଇଦା ହିଁ ନାହିଁ ଭାବିବୁ କଣ।
ଭାବିଲେ ସେଇ ଟାଇପର ଡ୍ରେସ ମିଳିଯାଆନ୍ତା କି ମିଳିବ ତ ନେଇଁ। ଏଇ ମାଇଣ୍ଡଟାକୁ ଇଏ କରିବା କଥା ତା ଛଡା ଆଉ କିଛି ନୁହଁ।
ଏ ହଁ ଠିକ କଥା।
ଅହଁ।
କଣ କହିଲ?
ନାଇଁ ଦେହପାଆ ଠିକ ଠାକ ଅଛି?
ହଁ ମୋ ଦେହପାଆ ଠିକ ଠାକ୍ ଅଛି। ସବୁ ଚାଲଚି ସେମତି ସୁଖେ ଦୁଃଖେ ଭଲରେ ମନ୍ଦରେ। ସବୁ ଚାଲିଚି ଆଉ।
ଏ ସବୁବେଳେ ହୁଁ ସବୁ କଣ ଭଲ ହବ ବୋଲି ମାନେ ଅଛି।
ହଁ ସେଟା ତ ଠିକ କଥା ସବୁ ଭଲ ହବ ବୋଲି ତ କେବେ ମାନେ ନାହିଁ ନା ଚାଲିଚି ସ୍ ସବୁ ଭଲରେ ମନ୍ଦରେ ଆ
ଉଁହୁଁ।
ହଁ। ଆଉ ତମ ମାଆ, ଜେଜେମାଆ କଣ କରୁଚନ୍ତି?
ଜେଜେ ମାଆ ପଦାରେ ବସିଚନ୍ତି ମା କଣ କାମ କରୁଚିନ୍ତି ଘର ଫ
ଓହୋ ଗରମ ହୋଉଚି ନା ତମର ଆଜି?
ହୁଁ ଗରମ ପ୍ରବଳ ହୋଉଚି।
ହଁ ତମର ତ ଏ ସି ଅଛି ତମେ ବଞ୍ଚି ଯାଉଥୁବ ଆଉ।
ହୁଁ ଖାଲି ଖରାବେଳ ଟାଇମରେ ଏ ସି ଶୋଇପଇଲେ ରାତିରେ ଟିକେ ଶୋଇପଇଲେ ଗଲା। ଆଉ ଗରମ ହେଲେ ଟିକେ ଆସିକି ଏସି ଲଗେଇ ବସି ଯାଉଚୁ ଆଉ।
ଏ ହଁ ଆଉ ତମ ନାନୀ କଣ କରୁଚନ୍ତି?
ସିଏ ପଦାରେ ବୁଲଛନ୍ତି, ବସିଛନ୍ତି ଏଇ ଆଉ।
ହଉ ଆଉ ତମ କୁନି ପୁଅ?
ଆମ ପୁନି ପୁଅ ଆଉ ତାଙ୍କ ଘରେ।
ଓହୋ, ସିଏ ଆସିନାହାନ୍ତି।
ନାଇଁ ସିଏ ଆସିନା ଆସିଥିଲେ ନା ପଳେଇଲେ କେତେ ସେ କୋଡିଏ ଦଶ ଦିନ ରହିକି ଆଉ ଏବେ ଆସିବେନି, ତାଙ୍କ ସେଇଆଡ ବି ରଜ ଭଲ ହୁଏ ନା ସେତ ବି।
ଓହୋ, ତମେ ତାଙ୍କ ସିଆଡେ ପଳାଅ ନହେଲେ।
ନା ମୁଁ ସିଆଡେ ଯାଏନି ରଜରେ।
ପଳେଇବ ତ ଯାଏନା କଣ? ବୁଲି ବାଲିକି ଆସିବ, ପଳେଇବ ଯାଏନା।
କଣ ହଉଛି?
ହଁ ବୁଲିବାକୁ ତ ଯାହା ଥିଲେ ଦରକାର ନା ଗୋଟେ କଣ ପଳେଇବ ବାହାନା କରିକି।
ଓହୋ ଆଉ, ରଜରେ କଣ ପିଠା ପିଠା ହବ ତମ ଘରେ ଡିସାଇଡ୍ ସରିଲାଣି ବୋଧେ?
ନାଇଁ ପୋଡ଼ ପିଠା ତ ହବ ରଜରେ ସେଇଟା ହୁଏ। ଆଉ ମୁଆଁ ପିଠା, ଆଉ କାକରା, ଆଉ ଚକୁଳି ଏମିତି ସବୁ
ଓହୋ, ତମର ବହୁତ ଲୋକ ଅଛନ୍ତି ନା ଘରେ, ସେଥିଲାଗି ବହୁତ ପ୍ରକାର ପିଠା ହବ। ମୁଁ ତ ଆମ ଘରେ କହିଦେଇଚି ଏଥର ବି କିଛି ପିଠା କରିବନି ଖାଲି ଚକୁଳି ପିଠା କରିଦବ, ନହେଲେ ଇଟିଲି ପିଠା କରିଦବ, ସଇଲା ବାସ୍ ଆଉ କିଛି ଦରକାର୍ ନାହିଁ।
ମତେ ବି ଏତେ ପିଠା ପିଠି କି ଭଲ ଲାଗେନି, ଖାଲି ଚକୁଳି ମତେ ଭଲ୍ ଲାଗେ। ଆଉ କାକରା ହେଲେ ସେମିତି କାକରା ଦମଲେ ଛେନାପୋଡ଼ ଭଲ୍ ଲାଗେନି।
ହଁ ଏମତି ଆଉ।
ଘରେ ସମସ୍ତେ ମିଶିମଶିକି କରିଦିଅନ୍ତି ନା, ହେଇଯାଏ ଆଉ।
ହଁ ତମ ଘରେ ସମସ୍ତେ ମିଶିମାଶି କରିଦିଅନ୍ତି ନା, ସେଥିଲାଗି ଆମ ଘରେ ତ ମୋ ମା ଏକେଲା ଆଉ ସିଏ ତ କରିପାରିବନି, ମାନେ ଏତେ ସାରା ପିଠା ତ କରିପାରିବେନି ଫିର୍ ବି ମୁଁ କହିଦେଇଚି ତୁ ଯଦି କରିବୁ ଖାଲି ଇଟିଲି ପିଠା କରିଦେ, ଆଉ କିଛି ଆମର କରିବା ଦରକାର ନାହିଁ।
ହୁଁ।
ଏମିତି ଆଉ।
ହୁଁ -ହୁଁ।
ଆଉ ଆଉ ସବୁ କଣ ପାର୍ଲର ଫାଲର୍ ଯିବେ କଣ କଣ ସବୁ କରିବେ? କୁହନ୍ତୁ?
ଏବ ସେ ତ ମାନେ ଯାବଲେ ଥରେ ହବ। ଆଉ କିଛି ଭାବିନି। ଗଲେ ଦେଖିଆ, ଭାବୁଚି ଘରେ ଆଣି ଏଠି କରିବି କି ସେଠି କରିବି ଠିକ୍ ହେଇନି, ଦେଖାଯାଉ କଣ ହଉଚି।
ଓହୋ।
ଘରେ ଆଣିକି କରିଦବା ବେଟର୍।
ହଁ ଏବେ ତ ପାର୍ଲରରେ ସବୁ ରେଟ୍ ବଢି ଯାଇଚି ନା। ମୁଁ ବି ସେଇଆ ଭାବୁଥିଲି ଘରେ ଆଣିକି କରିଦେବି କାହିଁ ବେକାର ଯିବି।
ପୁଣି ପଇସା ବେଶୀ ମାନେ ସେଇ ଘରେ ଯେମିତି ପାର୍ଲରରେ ବି ସେମିତି ମାନେ ଇଏ କଣ ଏକ୍ସଟ୍ରା ଟା ବି କିଛି ନୁହଁ।
ହଁ -ହଁ ଠିକ୍ କଥା। ସେଥିଲାଗି ଆଉ ଭାବୁଚି ଘରେ ଆଣି କରିଦେବି, ପାର୍ଲର ତ ସେଇ ଘଷିବେ ମତେ ବି ଘଷି ଆସିବ।
ହଁ ହଁ
ହଁ ଅ ଆଉ କାହିଁ ବେକାର୍ ପାର୍ଲର ରେ ଏତେ ପଇସା ଖର୍ଚ୍ଚ କରିବ। ମୋର ବି ବଡି ୱାସ୍ ଫଡି ୱାସ୍ ସରି ଯାଇଚି ମୁଁ ଯିବି ଆଣିବି। ସେଦିନ ଯିବି ଏକାଥରେ ଡ୍ରେସ ଆଣିବି ବଡି ୱାସ୍ ଫଡି ୱାସ ନେଇକି ସବୁ ଆସିବି ଆଉ।
ହଁ ଏଠି ତ ଫେସ୍ ୱାସ୍ ଟା ମିଳିବନି ନା ଖାଲି ବଡି ୱାସ୍ ଟା ମିଳିବ ବଡିୱାସ୍ ଟା ଭାବୁଚି ନେଇକି ଆସିବି। ହଁ ମୋ ନନାକୁ କହିଚି ନନା ତୁ ପଇସା ପଠେଇବୁ ମୁଁ ନେଇକି ଆସିବି ମୁଁ ସମସ୍ତଙ୍କୁ କହିଦେଇଚି ରଜରେ ମତେ କିଛି ଦିଅ। ଭିକାରୀଙ୍କ ଭଳିଆ ସମସ୍ତଙ୍କ ଆଗରେ ମାଗୁଚି।
ହଁ।
ଏମିତି କଥା ଆଉ ମୁଁ କହିଲି ମତେ କିଛି ଦିଅ ସାହାଯ୍ୟ କର ମତେ ଏ ରଜ ଟେ ଡ୍ରେସ ଆଣିବା ପାଇଁ। ହେଲେ ମୋ ବୋଉ କଉଚି ତୁ କେତେ ଡ୍ରେସ୍ ଆଣିବୁ କି ମୁଁ ଏବେ ଗୋଟେ ପାର୍ସଲ ଆଣିଥିଲି ତ ପାର୍ସଲ ଖାଲି ଏମିତି ଥିଲା ଦିଟା ପ୍ୟାଣ୍ଟ ଥିଲା
ହଁ।
ଗୋଟେ ଟି ସାର୍ଟ ଟେ ଆଣିଥିଲି ସେୟାକୁ ମୋ ବୋ ଉ କୋଉଚି ଏବେପା ଆଣିଚୁ ଆଉ ପୁଣି ରଜରେ କି ଡ୍ରେ ମାନେ ଏଗୁରା ସବୁ ରଜରେ ପିନ୍ଧି ପାରିବିନି ରଜରେ କହିଦଉଛୁ କି ଡ୍ରେସ କଥା।
ହୁଁ ମଇଳା ଡ୍ରେସେ ହେଲେ ପିନ୍ଧିବ।
ହଁ।